ହାଲୋ। ହଁ କଣ କରୁଛ ତମେ?
ଏଇ ଟିକେ ଆଜି ଦେହ ଭଲ ଲାଗନି ଭୋଉଜୋରେ ଥଣ୍ଡା ହେଇଛି ତ ଏଇଠେ ଟିକେ ବସିଥିଲି।
ତମର କଣ ଥଣ୍ଡା ହୋଉଚେ ତମର ଥଣ୍ଡା ଦେହକି?
ଏତେ ମୁଁ ଯାଉନି କିନ୍ତୁ ମତେ ଲାଗୁଛି ଯୋଉ ଏତେ ଏତେ ଟାଇମ ଏସି ଲାଗୁଛି ଗରମ ହଉଚି ବୋଲି ରହି ହେଉନି । ଏସି ଟା ବି ବହୁତ ଥଣ୍ଡା ବି ହଉଛି ନା ସେଥିପାଇଁ ଯୋ ନା ଦୀ ଏସୀ ଲାଗୁଚି ସେଥିପାଇଁ ଥଣ୍ଡା ଜମା ଛାଡ଼ୁନି କଣ କରିବ?
ନା ମ ଆଉ ଥଣ୍ଡା ଏଇଠି ମୁଁ ଆସିଚେ ଅ ଚିଙ୍ଗୁଡି ଭାଜିବେ ଟିକେ ଆଉ ଖାଇବା ଟାଇମ ହେଇଗଲାଣି ତ ଆମ ଝିଅଟା ଖାଇବ ସେଇଠି
ଓହୋ ଆଉ ଆଉ କଣ?
ଆଉ ଆଉ ତମର କଣ କେମିତି?
ଏଇନା ପା ଏଇନା ଆଉ ଦି ଦିନ୍ ପରେ ଝିଅର ସ୍କୁଲ୍ ଖୋଲିବ । ଏତିକି ଦିନ ଯାହା ଟିକେ ଟେ କି ହଁ ମାନେ ଟିକେ ଲେଟ୍ ରେ ଉଠି ପଡୁଚି ସୋଇକି ତାପରେ ସ୍କୁଲ୍ ଖୋଲିଲାଠୁ ମାନେ ସେଇ ଛଅଟା ସାଢ଼େ ପାଞ୍ଚରେ ଉଠ କାମ ସାର ଛାଡ଼ ଆଉ କଣ କରିବ।
ସ୍କୁଲ ଟାଇମ ଟେବୁଲ ପୁଣି ଭଲ କରିବାକୁ ପଡିବ ଆଉ। ଆଉ ଛୁଆ ଯଉ ଆରାମରେ କେତେଦିନ ସୁଆ ବସା
ନ ହେଲେ ଝିଅ ଏବେ ଉଠୁଛି ସା ସାଢ଼େ ଆଠ ନଅ ସାଢ଼େ ନଅ।
ଆଉ ସ୍କୁଲ ତ ଯାହା ହେଲେ ବି ସାତଟାରେ ଯିବ ନା।
ହଁ ମୁଁ ସେଇଥିପାଇଁ ଉଠଉନି। ହଁ ଆଉ ଦି ଦିନି ଶୋଉ ତାପରେ ତ ସେ ଉଠିବ ସାଢେ ପାଞ୍ଚ ଛଅଟାରେ ଆଉ।
ହଁ।
ଆଉ କଣ ଆଉ ପୁଅ କଣ ସ୍କୁଲ ଯାଇଛି କି?
ହଁ ପୁଅ ସ୍କୁଲ ଯାଇଛି।
ଆଉ ସେମାନଙ୍କର ଏବେ କୋଉଠି କଣ କୋଚିଙ୍ଗ ଦଉଛନ୍ତି ନା ଟ୍ୟୁସନ୍ ଫ୍ୟୁ
ନାଇଁ ନାଇଁ ମୁଁ ତାକୁ ଏଇ ଘରକୁ ପୁଅ ଆସିକି ସାର୍ ପଢ଼ଉଛନ୍ତି ଟ୍ୟୁସନ ଆଉ ହଁ ତ ମନେ ଯାଏ ମୁଁ କୋଚିଙ୍ଗ ସେଣ୍ଟର ଛାଡିନି ପ୍ରତି ଘଣ୍ଟାରେ ଏକେରେ ତ ଛୁଆ ବହୁତ ଡିଷ୍ଟଭ୍ ଏ ଟିକେ ଦୂର ହେଇଯାଉ କରୁଛି କିନ୍ତୁ ଡ ତ ସେଇଥି ପାଇଁ ତା
ନାଇଁ ନାଇଁ ମତେ ଲାଗୁଛି କୋଚିଙ୍ଗ୍ ସେ ସେଣ୍ଟ୍ ର ଅପେକ୍ଷା ଇଣ୍ଡିଭିଜୁଆଲ୍ ଟିଉସନ୍ ଟା ଭଲ। କାନ ଯାହା ହେଲେ ପିଲା ଉପରେ ଅଧିକ ଟିକେ ଧ୍ୟାନ ଦେଇପାରିବେ ଆଉ କି ଭଲ ପଢେଇ ପାରିବେ ଆଉ କୋଡିଏ ପିଲାଗୁରାକୁ ପଢେଇଲା ବେଳୁକୁ ସମ ସ୍ତି ଙ୍କର ଡାଉଟ୍ ଟା ସେ କଣ ମାନେ ଠିକ୍ ରେ କ୍ଲିୟର କରିପାରୁଛନ୍ତି। ତେଣୁ ଇଣ୍ଡିଭିଜୁଆଲ୍ ଭଲ। ଯାହାକୁ ସୁବିଧା ନ ମିଳିଲା ସେମାନେ କୋଚିଙ୍ଗ୍ ସେଣ୍ଟର ରେ ଛାଡୁଛନ୍ତି। ହଁ ଆଉ କଣ କରିବ। ଆମେ ତ ଏମିତି ବି ମାନେ ସିଙ୍ଗଲ୍ ଟିଉସନ୍ ହଉଥିଲେ ନା।
ହଁ ଆମେ ତ ସେତେବେଳେ ବି ଆମର ସିଙ୍ଗିଲ୍ ଟ୍ୟୁସନ୍ ଚାଲିଥିଲା।
ତ ବହୁତ ଟିଉସନ୍ ବି ଯାଉନାହାନ୍ତି ଯୋଉମାନେ ନିଜେ ନିଜେ ପଢୁଛନ୍ତି ଘରେ ବହୁତ ଟାଇମ୍ ଦଉଛନ୍ତି ସେମାନେ କଣ ଆଉ ଟ୍ୟୁସନ୍ ଯାଉଛନ୍ତି କି? ଯିଏ ଠିକ୍ ରେ ପଢୁନି ସେ ଧର ଟ୍ୟୁସନ୍ ଯାଉଛି କି କିଛି ବୁଝି ପାରୁନଥିବ କି ଡାଉଟ୍ ରହୁଛି ନହେଲେ ପିଲା ଏମିତି ବି ଅଛନ୍ତି କି ମନେ ନିଜେ ନିଜେ ପଢିକି ହିଁ ଏକ୍ଜାମ୍ ବି ଦଉଛନ୍ତି।
ହଁ।
ଅଛନ୍ତି ନା ହଁ ସେ ଯୋଉ ଯିଏ ମାନେ ହେଲା ଟୋଟାଲି ଫାଇଭ୍ ହଣ୍ଡ୍ରେରୁ ଫାଇଭ୍ ହଣ୍ଡ୍ରେଡ୍ ରଖିଥିଲା। ସେ ଝିଅ ଟା ତ ତମେ ଡକ୍ଟର କହୁନ ମାନେ ସେ ଜମା ଟୁଇସନ ହିଁ ଯାଇନି?
କରୁଥିଲ ଚାେ ନେଇଥିଲା
ନାଇଁ ନାଇଁ ସେ ହଉଛି ଏଠୁ ଝିଅ ଟା। ଅ ରାଞ୍ଚି ଝଡା ତା ମା ବାପା ତାରା ଯାହା ଡାକଚେ। କ୍ଲିୟର କରିଦିଅନ୍ତି।
କ୍ଲିୟର କରିଦିଅନ୍ତୁ ସେ ଥିଲେ ନ ନା କଣ ଥିଲ
ନାଇଁ ନାଇଁ ଦି ଜଣ ଯାକ ଡକ୍ଟର ଥିଲେ ସେ ତାର ଘରେ ପଢେ ତା।
ନାଇଁ ନାଇଁ ତା ସାଙ୍ଗେରେ ତମେ ଦେଖିନ ବୋଧେ ଏଟ ଭଲରେ । ତା ସାଙ୍ଗରେ ସେ ଯ ଅନଲାଇନ ନେଇଥିଲା ଅନଲାଇ ଯାଏ ସେ ମାନେ ଅନ ଅନ। ଅନଲାଇନ କୋର୍ସଟା କରୁଥିଲା ସେ ହଁ। ଚେଷ୍ଟ କରୁଥିଲେ ଅନାଇନ ମୁଁ ଏଇଟା ମୁଁ ଦେଖିଛିି। ଯେ ତ ଭଲ ତ
ଓ ହୋ। ସେ ତ ହଁ ହଉ ଯଉଥିରେ।
ମାନେ ଯୋଉମାନେ ବି ପାଇଛନ୍ତି ସେମାନେ ହମ ଲେ ବି କୋଚ ଯୋଉଲାଇ ଇଏ କରୁଛନ୍ତି କିନ୍ତୁ ଆଲାଇନ ସେ ଅଲଗା ଅ। କିନ୍ତୁ ତାଙ୍କର ଟ୍ୟାଲେଣ୍ଟ ସେମାନେ ପଢିଛନ୍ତି ପରିଶ୍ରମ ପରିଶ୍ରମ ନକଲେ ପୁରା ଆ ଫାଇଭ୍ ହଣ୍ଡ୍ରେଡ ଫାଇଭ ହଣ୍ଡ୍ରେଡ ଆଣିବା ବହୁତ ମୁସ୍କିଲ।
ପଢାଟା ଯେତିକି ଏବେ ଏବେ ଯେତିକି ଚାଲିଛି ଆଲିନ ର ପଢାରେ ପିଲା ବହୁତ ପାଉଛନ୍ତି। ମାନେ ଅଲଗା ଯୋଉ ସବୁ ଅଛି ଆକାଶ କି? ଯାହା ବି ଅଲଗା ଅଛି ସେମାନଙ୍କ ଅପେକ୍ଷା ଅନଲାଇନ ର ଏଇନା ସମସ୍ତେ ଭଲ ରେଜଲ୍ଟ ହଉଛି। ବାହାରୁ କ ତା ଅଲଗା ଜାଗାରେ ସବୁ ଆସୁଛନ୍ତି ନା ଟି ଚର୍ ବଛା ବଛା ହେଇକି ଆସୁଚ ଟିକେ ତାଙ୍କ ପାଠ ପଢା ଟିକେ ଆଉ ଟିକେ ଉନ୍ନତ ଧରଣ ଆଉ
ଆଲେଣ୍ଡା ତ ଭବେି ଆକାଶ ଅପେକ୍ଷା ଆକାଶ କମ୍ପ ଆଲେଣ୍ଡା ବେଶ କିନ୍ତୁ । ସବୁଠେ ଯୋଉଠି ଯାହା ସିବିଧା ମାନେକର ଏଇନୁ ଯୋଉ କଲେଜ ଡାକରେ ଅଛି ଆକାଶ ଯୋଉ ଟା ଟପ ଭୁବନେଶ୍ଵର ରେ । ଆମେ ଦବୁ ମାନେ ଆମେ କ ହ ନା । ଆକାଶ ତଟା ଏରେ ଦବାକୁ ବାଧ୍ୟ ନା ଆଉ ।
ନାଇଁ ତା ବୋଲେ କଣ ଭଲ ସ । ସବୁରି ମୂଳରେ ପିଲାର। ପାଠ ପଢାରେ ନିର୍ଭର କରେ ସେମିତି ନାଇଁ ଯେ ଭଲ । ଖାଲି ଭଲ ଇନସଟିଚୁଟ ଟେ ଦେଇଦଲେ ପଅ ପିଲା ଫାଷ୍ଟ ହେଇକି ବାହାରିବେ । ସେମିତି ନାହିଁ ଯୋଉଠି ପିଲା । ପଢିବ ସେଇଟେ ସେ ବାହାରିବ ସେ ଯୋଉ ଇଷ୍ଟିଚ୍ୟୁଟ୍ ହଉ କି ଯାହା ହଉ । ଟିକେ ଆଉ ଭଲ ଟିକେ ବୁଝେଇ । ଦେଲେ କଣ ସେମାନେ ଆଉ ଟିକେ ଭଲ ଜଲଦି ଧରି ଦଉଛନ୍ତି ତାଙ୍କୁ ସହଜ ହେଇଯାଉଛି । ନହେଲେ ନାଇ ନିଜେ ପଢିଲେ ।
ନିଜେ ପଢିଲେ ବି ପିଲା ପାସ୍ କରୁଛନ୍ତି । ଉପର ବି ରଖୁଛନ୍ତି ଯେ ଯେ ସେଇଟା । କେବଳ ପଢା ପିଲାଙ୍କ କ୍ଷେତ୍ରରେ ଲାଗୁ । ଆଉ ଗୋଟେ ଗୋଟେ ପିଲାଙ୍କୁ । ନିହାତି ଯେଉଁ ଚନ୍ଦ୍ରକା ଯାହାକୁ କି ବୁଝିବା ପାଇଁ ବେ ସିକ ଧ ରିବା ପାଇଁ ସୁବିଧା ।
ହଁ । ଏଇଟା ଏଇ ବର୍ଷଟା ମୋ ଝିଅ କୁ । ଆଉ ଟିଉସନ ଏଇ ବର୍ଷଟା ଦେଲିନି ଛୋଟ ପିଲା ବୋଲି ତାକୁ ଅଲଗା ମାନେ କ୍ଲାସ ଛାଡିବି ଟିକେ ଡିଆନ୍ସ ଛାଡିବି ଏଇ ଯୋଉ ଚାରିଟା ବେଳ ଟାଇମ ଟା ଖେଳିବା ଟାଇମ ଟା ସେଇ ଟାଇମ ଟା ସେମାନେ ଯାଉଛନ୍ତି ଟିଉସନ ନା ଖେଳୁଛନ୍ତି ନା ଅଲଗା କିଛି ଆକ ଟିଭିଟି ସି ଖୁ ଛନ୍ତି ୱ ମ ପଢ଼େଇବାଟା ତ ମୁଁ ଘରେ ହ ପଢ଼େଇ ଦେଇପାରିବି । କିନ୍ତୁ ଯୋଉ ଗୀ ତ ଶିଖିଲା କି ବ୍ୟାଡମିଣ୍ଟନ ଶିଖିଲା ସେଟା ସବୁ ଆଉ କଣ ବାହାରକୁ ଯିବାକୁ ପଡିବ ନା। ସେଇଥିପାଇଁ ମୁଁ ଏଇ ବର୍ଷ । ଝିଅକୁ ଟୁସନ ଦେଇନି ଛୋଟ ପିଲା ତ ପଢେଇ । ଦେବୀ ଏଇ ବାହାର ଏସଟ୍ରା ଆକଟିଭିଟି ରା ହେଲେ ଯାଉଥାଉ ।
ହଁ ହଉ ।
ପାଠ ସମସ୍ତେ ପଢୁଛନ୍ତି ।
ହଁ ସେଇଆ ସେଟା ଠିକ କଥା।
ହଁ କେବଳ ଟାଇମ ଟା ଏପଟେ ହବନି ନା ନହେଲେ ସୁବିଧା ଏପଟେ ଛାଡି ହବନି କାରଣ ଟ୍ୟୁସନ ଟା ସନ୍ଧ୍ୟା କି ଏମିତି ନିଜ ହିସାବରେ ଟ୍ୟୁସନ ଟାଇମିଙ୍ଗ ଟା କିଛି କରିହଉନି। ଯୋଉ ମ୍ୟାଡାମଙ୍କର ଯାହା ସେମାନେ ସେଇ ଚାରିଟା ବେଳେ ଟାଇମ ଟା ହିଁ ରଖୁଛନ୍ତି।
ଆଜିିକାଲି ଆଜିିକାଲି ପିଲା ଟ୍ୟୁସନ୍ ପୁରା ଡିଫେଣ୍ଡ ହେଇଗଲେଣି। ମାନେ ଯୋଉ ପିଲା ପିଲାମାନେ ପାଠ ପଢା ମାନେ ଟ୍ୟୁସନ ଯୋଉ ପିଲା ଟ୍ୟୁସନ ଯାଉନାହାନ୍ତି ତା ଅନ୍ୟ ପିଲା ହଉଛନ୍ତି ବୋଧେଆର କିଛି ନାହିଁ ଏ ଟ୍ୟୁସନ ଯାଉନି ବୋଧେ ମାନେ ପାଠଟାକୁ ଦେଖୁ ନାହାନ୍ତି ସେମାନେ। ଯେ ହଁ ଇଏ ପଢିପାରିବ ବୋଲି ହେଟା ନାହିଁ। ତୁ ଏରେ ଛୁଆ ତ ଡିପେଣ୍ଡେଣ୍ଟ ହେଇଗଲେଣି ଟ୍ୟୁସନ ଉପରେ ଯା ହଁ ହଉ ଆମେ ଟ୍ୟୁସନ ଯିବୁ ସିଏ ଯାଉଛି ମୋ ସାଙ୍ଗ ଯାଉଛି ମୁଁ
ସବୁ ନାହିଁ ଦେଖା ଶିଖା ମାନେ ବେଶୀ ଯାଉଛନ୍ତି କିନ୍ତୁ ପିଲା ପିଲା ଅଛନ୍ତି। ପିଲା ଯିଏ ପଢ଼ା ପିଲା ସେ ବି କହୁଚି ଜଲଦୀ କାହିଁକି ଟ୍ୟୁସନ ଯିବି ଯୋଉଠୁ ତାକୁ ମାନେ ପ୍ରୋବଲେମ ଲାଗି ଲାଗିଲା ଅଧିକା ସେଇ ଜାଗାରେ ସେ କହୁଛି କି ନାଇଁ ମାମା ମୁଁ ଟ୍ୟୁସନ ଯିବି। ତା ପୂର୍ବରୁ ସେମାନେ ଟ୍ୟୁ ଟ୍ୟୁସନ ଯିବାକୁ ହିଁ ମଙ୍ଗୁନାହାନ୍ତି ନା ଆମେ ଆଉ କଣ ସ୍କୁଲ ଟାଇମ ରେ ସବୁ ଟ୍ୟୁସନ ହେ
ପ୍ୟାରେଣ୍ଟସ ଏମିତି ବି କରୁଛନ୍ତି ପ୍ଲେ ସ୍କୁଲ ରୁ ବି ଟ୍ୟୁସନ ଦଉଛନ୍ତିଛୁ ଛୁଆଙ୍କୁ।
ହଁ ଦଉଛନ୍ତି ହେଟା ଖାଲି ନୁହେଁ ଯେ ଇଏ କିନ୍ତୁ ଯିଏ ମାନେ ବ ଜଏଣ୍ଟଫାମିଲିରେ ରହୁଛନ୍ତି ସେମାନଙ୍କୁ ତ ଆଉ ସୁବିଧା ହୋଈକି ଟାଇମ ବାହାର କରିପାରୁନାହାନ୍ତି ସେଇଠୁ ସେମାନେ ଇଏ କରିବା ପାଇଁ ଛାଡି ଦଉଛନ୍ତି ଆଉ କେହି କେହି ଯାଇ ଛୁଆ ବହୁ ଦୁଷ୍ଟ ଥିବ ଇଏ ଥିବ ହଁ ଯାଉ ପଢିକି ଆସୁ ମୋ ପାଖରେ ପଢୁନି ନହେଲେ ନାହିଁ ଏତେ ଛୋଟ ଛୁଆ ର ଯିଏ ବହୁତ ବ୍ୟସ୍ତ ରହୁଛି କି ଚାକିରି କରୁଥିବ ସିଏ ଛାଡି ଦଉଛି। ହଁ ମୁଁ ତ ଠିକରେ ଦେଖିପାରିବିନି। ଛାଡିଦିଏ ସେ ତାର ଯାହା ପଢିକି ଆସିବ। ଏଇ ଯୋଉ କହି ହବନି ନା।
ନାହିଁ ମ ମାନେ ଆଉ କେତେ କ
ସାନ ଭଉଣୀଙ୍କର ଆଉ ସିଏ କଣ ଦିଟା ଛୋଟ ଛୁଆକୁ ଗୋଟେ ଏଲ କେଜି ଏଲ କେଜି ଗୋଟେ ପୁଅ ଆଉ ଗୋଟେ ପୁଅ କ୍ଲାସ ଟୁ ସେ ଏଲ କେଜି ପୁଅକୁ ବି ଟ୍ୟୁସନ୍ ଦେଇଛି।
ଦବାକୁ ବାଧ୍ୟ୍ୟ ଜଏଣ୍ଟ ଫ୍ୟାମିଲି। ରହୁଥିବ ଆଉ କଣ କରିବ?
ଫ୍ୟାମିଲି ସବୁ ଜିନିଷ କଲା ବେଳକୁ ଛୁଆ ପାଇଁ ଠିକ ରେ ଟାଇମ ଦେଇ ପାରୁନାହାନ୍ତି ନା ହେଇ ଯୋଗୁ ପଢୁଥାଉ
ଯୋଉମାନେ ପଟୁଗଲା ପରିକା ଜଣେ ଜଣେ କରିକି ରହୁଛନ୍ତି ତାଙ୍କ ଛୁଆଙ୍କ ପ୍ରତି ଟାଇମ ଦଉଛନ୍ତି ଜଏ ଫ୍ୟାମିଲିରେ ମିଳିବନି କିନ୍ତୁ ଜଏଣ୍ଟ ଫ୍ୟାମିଲିରେ ପିଲା ବେଶୀ କିଛି ଶିଖିବେ କିନ୍ତୁ।
ଶିଖୁଛନ୍ତି ବହୁତ ଅଧିକା ଯିଏ କିନ୍ତୁ ମନକୁ ପଢିଲା ଛୁଆରୁ ଟିକେ କିଏ ସେମାନଙ୍କୁ ଦେଖିବା ଟିକେ ପଢାପଢିରେ ଟିକେ ଅସୁବିଧା ଯାହାେଲେ ହେଇଯିବ ଆଉ ଯୋଉଠି ଅଧିକ ଲୋକ ଥିବେ ଖାଇବାକୁ ପିଇବାକୁ ଆଉ ସମୟ ଠିକ ରେ ଦେଇହବ କି ଆଉ।
ନା।
ନ ନାଇଁ ଆଉ ଏମିତି ଏକା ଥିଲେ ତ ସେମିତି ବଶି ପଢେଇ ଦଉଛନ୍ତି। ମୋ ଝିଅର ସାଙ୍ଗସାଥି ଯୋଉମାନେ ଏକା ଅଛନ୍ତି କେହି ଇଏ ନାହାନ୍ତି ପିଲା ବି ତାଙ୍କ କଥା ଶୁଣିଲେ ଟିଉସନ ବି ଯାଉନାହାନ୍ତି ବି କ୍ଲାସରେ ଫାଷ୍ଟ ହଉଛନ୍ତି।
ହଁ।
ଯେ ନିଜେ ଶୁଣି ଦଉଛନ୍ତି। ଆଉ ମୋ ଝିଅ ଗୋଟେ ଆ କହିଲେ ବି ସେ ପଢିବନି।
ପପିଲାଙ୍କର ବହୁତ ଟ୍ୟାଲେଣ୍ଟ ଅଛି ସେଇ ଟ୍ୟାଲେଣ୍ଟ କୁ ପିଲା ଜାଣିକି ଆଉ ପେରେଣ୍ଟସ୍ ଜାଣିକି ତା ଓ ଇଏ କରିବାକୁ ପଡିବ କରିବାକୁ ପଡିବ ଯାର କରିପାରୁଛି କରଛି ଆଉ ସବୁ ତ ଆଉ ଆମେ ସମସ୍ତଙ୍କ ବି ସବୁ ପିଲାଙ୍କୁ କ କରିପାରିବାନି ନା
ବା କେବେ ନୁହେଁ ଭଗବାନ ଜାହା କୁ ଯେତିକି ଇଏ ଦେଇଛନ୍ତି ନିଜର ଯେତିକି ଅ ମାନେ ନିଜର ଯେତିକି କାପାସିଟି ଅଛି ଜଣେ ସେତିକି ଆଉ ମୁଁ କଣ ଜଣଙ୍କୁ ଦେଖିଲେଏଇନୁ ଫାଷ୍ଟ ମୋର ଯେତିକି ମନ ରଖ ରଖିଆର କପାସିଟି ଅ ଛି ପିଲା ଆ ଆଜିକାଲି ନୁହେଁ ଯେ ଘୋଷିକି ଫାଷ୍ଟ ହେଇଗଲା ଵନି ଯଦି ତମେ ଠିକ ରେ ଜ୍ଞାନ ଟା ବୁଝିଥିବ ଆଗକୁ ଯେତେ ପରୀକ୍ଷା ହଉ ଯହା ହଉ ସବୁଥିରେ ପାସ୍ କରିବ କି ସବୁଥିରେ ଯୋଉ ହଁ ଇଣ୍ଟରଭିଉ ହେଲା ହେଲା ଘୋଷିଲେ କଣ ମନେ ରହିବ କି?
ନା ତମେ ବୁଝିଥିବ ଯୋଉଟା ସେଇଟା ତମର ହିଁ କାମ ଦବ ଯୋଉଟା ନ ବୁଝିଥିବ ଖାଲି ଏମିତି କଣ ଟେ ଲେଖିକି ପଢିକି ଆସିବୁ ହଁ କେତେ ଘୋଷିକି ଯିବ ଏତେ ମାନେ ପାଠଵି ତମେ କୋଉଟା ଘଷିବ ଗୋସ୍ତିଏ କଣ ମନେ ରଖିବା ପ୍ଲେ ସ୍କୁଲ। ଷ୍ଟାଣ୍ଡାର୍ଡ ଫାଇଭ ଟା ବି ଲାଗୁ ହେଇପାରିବ।
ନାଇଁ ପିଲା ଘୋଷିକି ରୋଖୁଚନ୍ତି ଯେ ଯୋଉମାନେ ଘୋଷିକି ବହୁତ ରୋଖୁଚନ୍ତି ସେମାନେ ଆଗକୁ ଯାଇକି
ସେମାନେ କେବଳ ଲିଟ୍ରେଚର ସବଜେକ୍ଟରେ ଘଷିକି ରଖିପାରିବେ ମ୍ୟାଥ ତ ଘୋଷି ପାରିବେନି
କାରଣ ଯେତେବେଳେ ଭିତରୁ ଭିତରୁ ଭିତରୁ ଭିତରୁ କୋତ୍ସିନ୍ ଚାଲ ଆସିବନି
ହଁ।
କଣ କରିବ? ହୋଉ ଝିଅ ଖାଇବାକୁ ମାଗିଲାଣି ହେଲା
ହଁ ହଁ ହଁ।
ହୁଁ ବା।